ହ୍ୟାଲୋ ହଁ। ଶୁଣା ହଉଛିହଁ ହଁ ଶୁଣା ହଉଛି।
ଶୁଣାଯାଉଛି।
ହୁଁ ଆଉ କଣ ଦୁଃଖ କରୁଛନ୍ତି?
କଥା ଟା ସେମ୍ ହେଇ ଯାଉଛି ଆଉ କୁହ କଣ କରୁଛ?
ହୁଁ ମୁଁ ଏଇ ଇଏ ଶୋଇଛନ୍ତି ତ ମୁଁ ଏଇଠି ବସି ତାଙ୍କ ପଠି ରେ ପାଉଡର ଲଗେଇ ଦଉଛି।
ହଁ। ଭଲ କଥା ସ୍ୱାମୀର ସେବା ଆଉ ସ୍ଵାମୀର ପା ପାଖାପାଖି ରହିବା ଭଲ କଥା।
ସେ ପାଉଡର ଟିକେ ପକେଇଦେଲେ କଣ ଆଉ ମାନେ ଉ ଏଇ ଯୋଉ ଖରା ତରାରେ ଆସୁଛନ୍ତି ନା। କୁଣ୍ଡେଇ କାଣ୍ଡେଇ ହୋଉଥିଲେ ପାଉଡର ଟିକେ ପକେଇ ଦେଲେ ଥଣ୍ଡା ଥଣ୍ଡା ଲାଗିଲେ ଶୋଇବେ।
ଶୋଇପଡିବେ ଡିଟିରୁୁ ଆସିଛନ୍ତି କେତେବେଳକୁ ଡିଟିରୁୁ ଯିବେ ପୁଣି?
ଯିବେ ସେଇ ଅଢେଇଟାରେ ଯିବେ ଆଉ ଦିଟାରେଉ ଅଢେଇଟାରେ ଯିବେ ଆଉ ଖରା ହଉଛି ଯେ।
ଓହୋ।
ହୁଁ।
ହଉ ଠିକ୍ ଅଛି ଆଉ କଣ କରୁଛ କୁହ?
ଆଉ କଣ ସବୁ ଗଛ ଫଛ ଲଗେଇ ଶିଖିଛ ଛି କି ଲଗା ନା ଗଛ ଫଛ ସବୁ?
ହଁ ଗଛ ଲଗେଇବା ମୋର ଗୋଟେ ମାନେ ଯାହାହଉ କୁହନ୍ତି ସେଇଟା ଗୋଟେ ମୋର ଫେଭରାଇଟି।
ହଁ।
ସବୁ ଗଛ ଲଗେଇବାକୁ ମୁଁ ମାନେ ଭଲ ପାଏ। କିନ୍ତୁ ଏଇଟା ଅସୁବିଧା ଯେ ଆମର ଏଠି ଜାଗା ନାହିଁ। ଆ ମୁଁ ଏମିତି ବାଲ୍ଟିରେ କୁଣ୍ଡରେ ସବୁ ରଖେ। ସବୁ ଫୁଲ ଗଛ ହୁଏ ମାନେ ୱାଇଟ୍ କଲର ଫୁଲ ଗଛ ମିନିଅମ ସାତ ଆଠ ପ୍ରକାର ଥିବ। ହ୍ୱାଇଟରେ ମନ୍ଦାର ଟଗର ଟରାଟ ସବୁଟା।
ଆଉ ହାତରେ ତ ଭଲ ଫୁଲ ଫୁଟୁଥିବ ଗଛ ଯୋଉ ଗଛ ଲଗୁଥିବ ବଞ୍ଚୁଥିବ ଭଲ ନା?
ହଁ ଡାଳ ବି ଏମିତି - ଏ ପୋତି ଦେଲେ ବି ହେଇଯାଏ ଆଉ ସେଥିପାଇଁ କି ଗୋ ଯେତେବେଳେ ଡାଳ ଲଗେଇବ ମୁଁ ଗୋଟେ କିମ୍ବା ଡାଳ ଲଗେଇବିନି। ଡାଳ ଲଗେଇଲା ବେଳେ ଦି ଚାରିଟା ଡାଳ ପୁରା ଲଗେଇବି। ଯୋଉଟା ବଞ୍ଚିଲା ଯୋଉଟା ହଁ ଯୋଉଟା ବଞ୍ଚିବ। କାଲି ତ ଜଷ୍ଟ ଗୋଟେ ଏ ମାନେ ଗଛ ନେଇକିରି ଆଗରୁ ନଣନ୍ଦ ଥିଲେ ଏଠି ପାଖରେ ନା ସିଫଟି କରିଗଲେ ତାପରେ ତାଙ୍କର ସେଠି ସେ ଗଛ ବଛ କିଛି ନାହିଁ ଆଉ ଯୋଉଟା ଅଛି ସେ ପାଉନାହାନ୍ତି ଫୁଲ କିଛି।
ହୁଁ।
ଗୋଟେ ଲାଲ ମନ୍ଦାର ପୁରା ପୁରା ଲାଲଟା ଯୋଉଟା ସେଇ - ଏଟା ଗୋଟେ ପୋତି ଥିଲି ଏଇଟା କଳି ନଥିଲା କାଲି ଆଉ ଗୋଟେ ମୁଁ ବାଲ୍ଟିରେ ଦେଇ ମୋର ସେତେ ଭଲ ଫୁଟିଲାନି କାରଣ ବାଲ୍ଟିରେ ଦେଇଛି ନା। ଯେତିକି ଛୋଟରୁ ଫୁଟିଲା ଫୁଟିଲା ଗଛ ଟା ବଡ ହେଲା ପରେ ଚେର ତାର ବହୁତ ହେଇଗଲା ତେଣୁକରି ସେଇଟା ଆଉ ବେଶୀ ଖାଲି ପତ୍ର ବେଶୀ ହେଲା କିନ୍ତୁ କଢ ଟୋଟାଲି ଆସିଲାନି ସେଇତି ପାଇ ତାକୁ ଉଠେଇକିରି ତା ତାଙ୍କର ବହୁତ ଜାଗା ଅଛି ନା।
ହୁଁ।
ଆଉ ସେଇଟା ସେଠି କାଲି ନେଇକି ଟିକେ ପୋତିଦେଲି ଆଉ ଏପଟେ ଟିକେ ବର୍ଷା ଫର୍ଷା ହୋଉଥିଲା।
ହଁ।
ଆ ହେଡା ପୋତି ଦେଲି ପୁରା ଚାଙ୍ଗା ଦେଖା ଯାଉଛି।
ହଁ।
ହଁ ମାନେ ଇଏ ହବନି ପତ୍ର ଟା ଝାଉଁଳିବନି କାରଣ ବର୍ଷା ହଉ ଥିଲା ଗଛ ଟା ଡାଇରେକ୍ଟ ଉପୁଡା ହେଇକି ଗଲା। ଆଉ ଲଙ୍କା ମନ୍ଦାର ଦି ତିନିଟା ଡାଳ ପୋତିଛି ସେଠି ଫୁଟିଲା ପରେ ଆମର ମାଆଙ୍କୁ ଦିଆହବ ଗୋଟେ। ମା ବି ବହୁତ ଦିନ ହେଲା କହିଛନ୍ତି ତାପରେ ତାପରେ ସିଏ ରଖିବ ଆଉ।
ମା ମାନେ ଆପଣଙ୍କ ଶାଶୁ।
ହଁ।
ଓହ।
ବହୁତଥର କହିଁଛନ୍ତି। ମତେ ଗୋଟେ ଲଙ୍କା ମନ୍ଦାର ଗଛ ଦବୁ ଦବୁ ବୋଲିକି ଆଉ ଦେଇଥିଲି ଯେ ଡାଳ ହେଇନି ଆଉ ତାଙ୍କ ହାତରେ ଆଉ ନିଜେ ଯାଇ ଲଗେଇକି ଆସି ହେଲେ ହବ କିନ୍ତୁ ଯାଇ ହୁଏନି ଆଉ।
ହଁ କେତେବେଳୁ ଜାଇଁକି ଲଗେଇ ଦେଇେଇ ଆସିଥିବ ଆଉ।
ହଁ ସେଇଟା ଏବେ ଲଗେଇଛି। ଛି ଡାଳ ଲଗେଇଛିି ହେଇଗଲା ପରେ ନେଇକି ଯିବି ଲଗେଇକି ଆସିବି ଏବେ ଟିକେ ଘ ଘର ମାନେ ତୋଳା ଚାଲିଛି ତ ଆଉ ଟିକେ ସୁବିଧା ନାହିଁ ତୋଳା ସରିଗଲେ ସବୁ ଛାତ ଉପରକୁ ଉଠିବ ଯେତେ ବେଳେ ସେତେ ବେଳେ ଯିବି ଲଗେଇ ଦେଇକି ଆସିବି ଆଉ।
ହଁ ଛାତ ପଡିଗଲା ପରେ ତାପରେ ଉପରୁ ସବୁ କୁଣ୍ଡିଆ ଯାଙ୍ଗ ଉଠିଯିବ ସେଇଠି ସବୁ ସାଇଜ ଛାତରେ ଲଗେଇକିରି ବି ସାଇଜ କରି ରଖିଲେ ବି କୁଣ୍ଡିଆ ଯାକ ବହୁତ ସୁନ୍ଦର ବି ଦେଖାଯିବ।
ହଁ କୁଣ୍ଡ ହବ ନାଇଁ ଚାରିଗଡରେ ଯେ ହେଲେ ସ୍ଲାବ ପକେଇକି ଯଦି ରଖିବ ହେଲେ ସେଥିରେ ବି ବଢିଆ ହବ। ଆଉ ଏବେ ତ ସବୁ କଲର ବାଲ୍ଟି ଯୋଉ ସେ ବାଲ୍ଟିରେ ତ ବଢିଆ ବଢିଆ ଗଛ ହଉଛି।
ହଁ ସେ ଯୋଉ କଲର ବାଲା ତା ସେ ଯୋଉ କଲର ବାଲା ଯୋଉ ମିଳୁଛି ତାକୁ ସବୁ ଟାଙ୍ଗି ଦଉଛନ୍ତି ବାଲକୁନିରେ ବି। ସେ ଗୁଡା ସୁନ୍ଦର ଦେଖା ସୋ ଗଛ ଫୁଲ ସବୁ ଟାଙ୍କି ଦେଉଛନ୍ତି ବାଲକୋନିଡେ ରେ।
ଏ ସେ ହୁଁ ସେଟା ଛୋଟ ଛୋଟ ମାନେ ଯେମିତି ନ ଲତା ଗଛ ଟେବୁଲ ଗୋଲାପ ହେଲା ଆଉ ଯେମିତି ତାର କଣ ଗୋଟେ ଝୁଲ ଫୁଲ ଗୋଟ ଗୋଟେ ଅଛି ତାର ନାଁ ତା ନାଁ ଜାଣିନି କିନ୍ତୁ ଗଛ ଅଛି ମୋ ପାଖରେ।
ସେ ନଟା ଗଛ ସବୁ ହଁ ସେ ସବୁ ପାଇଁ ଠିକ୍।
ହଁ ଆଉ ସେ ବାଇଚନ୍ସ ଯଦି ଭାରି ନ ନବ ବେଶୀ ଭାର ବାଲ୍ଟି ବାଲା ଯଦି ଟାଙ୍ଗିଲେ ବାହାରି ନ ନେଲେ ସି ତଳେ ପଡିକି ଫାଟିଯିବ କିଛି ଲାଭ ଲାଭ ବି ନାହିଁ ବାଇଚନ୍ସ କାହା ମୁଣ୍ଡରେ ଯଦି ପଡିଲା ସବୁବେଳେ ତ ସମାନ ନାହିଁ ନା।
ଉପରେ ଯୋଉ ଟଙ୍ଗା ହବ ମାନେ ତା ଦେହରେ କେବଳ ନଟା ଗଛ ଯେମତି ଟେବୁଲ ଗୋଲାପ ଗଛ ହେଲା କି ଆମର ମନି ପ୍ଲାଣ୍ଟ ଗଛ ହେଲା ହଁ ଏସବୁ ନ ନଟା ଗଛ ଲଗାଯିବ ଆଉ ଏ ଯୋଉ ଫୁଲ ବେଶୀ ଫୁଲ ଗ ସେଗୁରା ଲଗେଇଲେ ତ ସେଗୁରା ବେଶୀ ପଢିବ ତା ତିରେ ଫୁଲଗୁରା ହେଲେ ତାର ଚେର ଟା ମାଡିଯିବ ନା।
ମାଡି ଯିବ ତା ଦେହେରେ ମାଟି କଣ ହଉଚି ନା ମାଟି ସବୁ ବାହାରକୁ ପଳେଇ ଆସିବ।
ହଁ ମାଟି ସବୁ ବାହାରୁକୁ ପଳେଇ ଆସିବ ସେ ଫାଟିଯିବ। ଯଦି ଓଜନ ଟା ନ ସହି ପାଇଲା ପଡିଯିବ ଆଉ ଛୋଟ ଛୋଟ ପ୍ଲାଷ୍ଟିକ କୁଣ୍ଡ ଜାଙ୍କ ନା ତା ଦେହରେ ପଡିସେ ଏତେ ମୋ ଟା ମୋଟା ର ଚେର ହେବ ହଁ ତା ଦେରେ କେବଳ ଏ
ତେ ଛୋଟ ଗଛ ହବ ଏଇ ଯୋଉ କଲର ବାଲ୍ଟି ବଡ ବଡ ବାଲଟି ତା ଦେହେରେ ସେ ସବୁ ବଡ ଗଛ ରହିପାରିବ ଟଗର ମନ୍ଦାର ଏଇ ସବୁ ରହିପାରିବ ଯେହେତୁ ଜାଗା ନାହିଁ ଆଗ ପ ଛେ ଏମ୍ତି ବାରି ପଟେ କେଇବି ରଖୁ ନାହାନ୍ତି ନା। ଜାଗା ନଥିଲା ଆରାମ୍ସେ ସେଇଥୁରୁ ଫୁଲ ପାଇପାରିବ।
ହୁଁ ତା ଦେରେ ପାଇ ପାରିବ କିଛି ଅସୁବିଧା ନାହିଁ।
ଛାତ ଉପରେ ତ ଏମିତିରେ ବି ସଜନା ଗଛ। ଆଉ ଯୋଉ ଜରି ଅଖାରେ ଜରି ବରା ଯୋଉ ପୁରା ଏ ଏତେ ଫୁଲ୍ ଫୁଲ୍ କରିଦଉଛନ୍ତି ମାଟି ତା ଦେହରେ ସଜନା ଗଛ ଫଳେଇକିରି ଖାଉଛନ୍ତି।
ମୁଁ ଦେଖିଚି କେ ତବଳେ ହଷ୍ଟେଲ ମାନେ ମୋ ମମି ଯୋଉଠି ରହୁଥିଲା ହଷ୍ଟେଲ ରେ। ତାଙ୍କର ସେଠି ଯୋଉ ଯିଏ ଘର ମାଲିକ ନା ତାଙ୍କର କଣ କରିମି ଛାତ ଉପରେ ନା। ମାନେ ପୁରା ବନେଇ ଦେଇଥାନ୍ତି ଏମିତି ସିମେଣ୍ଟ ରେ ହିଁ ଗୋଟେ ସାଇଡ। ରେ ଏମିତି ବନେଇ ଦେଇଥାନ୍ତି ଙ୍ଗୋ-ଙ୍ଗୋ-ହଁ। ସ୍ଲାଭ ଦେଇ ମାନେ ତଳେ ସ୍ଲାପ୍ ଦେଇ ଏମିତି ଗହରିଆ ଟାଇପ୍ ର ବନେଇ ଦେଇଥାନ୍ତି। ତା ଭିତରେ ମାଟି ଦେଇ ଦେଇଛନ୍ତି ତା ଦେହରେ ଜ ଛୁନଛୁନିଆ ଶାଗ ଆମର ନୁହଁ?
ହଁ ତାକୁ ଦେଇ ଦେଇେଇଛନ୍ତି ଚେର ଆଣିକିରି।
ହଁ ପକେଇ ଦେଇେଇଛନ୍ତି ସେ ମାନେ ଏତେ ସୁନ୍ଦର ଶାଗ ହେଇଥିଲା। ମାନେ ସବୁ ଗଡିଆ କୂଳରେ ହୁଏ। ମୁ ଫାଷ୍ଟ ଟାଇମ ଦେଖିଲି ସେଇଠି ହଁ ଫାସ ଫାଷ୍ଟ ଟାଇମ ଦେଖିଲି ସେଇଠି ମାନେ ଛାତ ଉପରେ କେମିତି ଶାଗ ଲଗେଇଛନ୍ତି ଏତେ ସୁନ୍ଦର ଦେଖ ଚି ଉ ସେଇଠୁ ତୋଳିକିଆଣି ଶାଗ ଭାଜି ଶୁନୁ ଶୁନିଆ ସାଗଟା ଟିକେ ଭାଜିକି ଖାଇବାକୁ ଭଲ ଲାଗେନି?
ହଁ। ସୁନସୁନିଆ ଶାଗ କଣ କରମ ଶାଗ କଣ ଯୋଉଟା ବହୁ ଥିଲେ ବି ସେଇଟା ହେଇଯିବ ସେଠି ଯାହାର ଜାଗା ନାହିଁ ସେ ତ ସେମ ସେମତି ସବୁ ମୁଁ ବି ଦେଖୁଥିଲି ବିଡିଓରେ ସେ ସେଇଠି ବୁଣିକିରି ସେଇଠି ଖାଉଛନ୍ତି ଯୋଉ ମାଛଟ୍ରେ ମାନେକେରେ। ସେଥିରେ ଶାଗ ବୁଣିକିରି ଖାଉଛନ୍ତି।
ମୁଁ ବି ଗୋଟେ ଭିଡିଓ ଦେଖୁଥିଲି ଛାତ ଉପରେ କଣ କରୁଛନ୍ତି ନା ସେ ଏମିତି ପକେଇ ଦେଇଛନ୍ତି ସବୁ ଟାଇଲସ ପୁରା ପକେଇ ଦେଇଛନ୍ତି। ଛାତ ଟା ହେଲା ସାଇଡ ସାଇଡ ଗଲା ଯୋଉ ବାଉଣ୍ଡରି ଗରା ନୁହଁ ସେଟାକୁ ଯୋଉ ଲୁହାର ବାଉଣ୍ଡରି ଟାଇପର ଲଗେଇ ଦେଇେଇଛନ୍ତି ଆଉ ଲୁ ଲୁହାରେ ଏଇ ଯୋଉ ପୁରା ଥାକ ଥାକ କରିକରି ଇଏ ବନେଇ ଦେଇି ଯେମିତି ସବୁ ଇଏ ହଁ ବନେଇ ଦେଇଚି ହଁ ବନେଇ ଦେଇେଇଛନ୍ତି ତା ଦେହରେ ଫୁଲ କୁଣ୍ଡିଆ ସବୁ ରଖିଛନ୍ତି। ହେଲା ତା ଦେହରେ ସବୁ ଫୁଲକଣ ହେଇଛି ବହୁତ ସୁନ୍ଦର ଦେଖା ଯାଉଛି ସେ ଭିଡିଓ ଟା। ଦେଖିଲି ନା ମୁଁ କହିଲି ଖାଲି ମାନେ ଏଇ ଲୁହା ଇଏ ଲ ପାଇଁ ଟିକେ ଇଏ ଦରକାର ଯଦିବିି ଲୁହା ନକଲ ଆମେ ଏମିତି ଯଦି ବି ଖାଲି ଇଏ କରିକି ବି ବନେଇଦବ ଆମର ମା ଟି ବାଲି ସିମେଣ୍ଟ ସେ ବି ଗୋଟେ ପ୍ରକାର ହବ ହଁ କି ହଁ। କିନ୍ତୁ ସେ ଯୋଉ ସି ଇଏ ଯୋଉ ଥା କ ହେଇଛି ତା ତା ଦେହରେ ଖା ଟିକେ ଇଏ ଲଗେଇଲେ ସେଟା କଣ ଲୁହା ରେ ବନେଲେ ଟିକେ ସୁନ୍ଦର ଦେଖାଯିବ।
ସୁନ୍ଦର କଲର ଫଲର ଦେଇଦେଲେ ସେି ଟିକେ ହଁ। ଆଉ କଣ ହଁ ସବୁ ତ ଦେଖିକି ର ଖିଚ ଆଉ। ଯଦି ଆପଣଙ୍କର ଘରର ବନେଇବାର ପ୍ଲାନିଂ ଚାଲିଥିବ ସବୁ ମାନେ ସେଇଭଳିଆ କରିବ ଆଉ ମନେ ରଖିଥାଅ।
ମୁଁ ସେ ଭିଡିଓକୁୁ ସେଭ କରି ରଖିଛି। ମୁଁ କହିଲି ଯଦି ହଁ ସେଭ କରି ରଖୁଛି ମୁ କହିଲି ହଁ ମୁଁ କହିଲି ତାଙ୍କୁ ମୁଁ କହିଲି କି ଏଇଭଳିଆ ଦେଖିବ ଦେଖ ଏଇଭଳିଆ ଆମର ଉପର ଘର କାମ ଚାଲିଛି ତ ଉପର ଛାତ ହେଲେ ଏମିତି ବନେଇଲେ ଫୁଲ କୁଣ୍ଡିଆ ଯାହା ଯେତିକି ଅଛି ଆଉ କୁଣ୍ଡିଆ ନାଇ ଆସିବା ଫୁଲ କୁଣ୍ଡିଆରେ ମୁ କଣ କରିବି କଲର ଫଲର ଦେଇଦେଲେ ଆହୁରି ସୁନ୍ଦର ଦେଖାଯିବ।
ଆଉରି ସୁନ୍ଦର ଦେଖାଯିବ ମଝିରେ ମଝିରେ ସେଇ କଲର ଘରେ ଯୋଉ କଲର ଦିଆ ହଉନି ସେଇଆକୁ ବୋଳି
ହୁଁ। କଲର ଦେଇକିରି ତା ଭିତରେ ଟି କିଛି କିଛି ଡ୍ରଇଂ ବି ବନେଇଦେଲେ ଟିକେ ମାନେ ଯେମିତି ଝୋଟି ଟାଇପର ଟିକେ ଆହୁରି ସୁନ୍ଦର ଦେଖାଯାଏ କୁଣ୍ଡିଆ ସବୁ। ହଁ ସେଇଭଳିଆ ଟିକେ ବନେଇ ମେନ୍ କଥା ହଉଛି କଣ ତାକୁ କୁଣ୍ଡିଆରେ ଲଗା ହଉଛି କିନ୍ତୁ ଏ ଯୋଉ ବର୍ଷା ଫର୍ଷା ହେଲେ କି ପାଣି ଦିଆ ହଉଛି ଚିନା ସେ ସବୁ କଲର ଯାଙ୍କ ରହୁନି ଧୋଇ ଯାଉଛି ପରମାନେଣ୍ଟ ରୁହନ୍ତାକି।
ହଁ ନାଇଁ ସେଟା ପରମାନେଣ୍ଟ ହେଇଟା ତେଲ କଲର ଟା ରହିବ।
ହୁଁ ହୁଁ।
ତେଲ କଲର ଟା ରହିବ ଗୋଟେ ତୁଳି ସାହାଯ୍ୟରେ ସେଇଟା ଟିକେ ଚିତ୍ର କରିଦେବ ହେଲେ ରହିବ।
ହଁ।
ଫାଷ୍ଟ ଘର କଲରଟା ଦେଇଦବ ଘରେ ଯୋଉ ପ୍ରେଣ୍ଟ କଲର ଟା ଦିଆ ହୋଉଛି। ତା ଉପରେ ମାନେ ମ୍ୟାଚ ଚି ହେଲା ଭଳିକା ଆଉ ଗୋଟେ କଲରର ତା ଦେହରେ ଖାଲି ଗୋଟେ ସରୁ ତୋଳି ମିଳୁଛି ନା। ଏ ଡବା ଏମତି ହୋଉ ଠିକ ଅଛି।
ହୋଉ।